ହଁ, ଶୁଭୁଛି? ଏଇ-ଇ-ଇ କାମ ସାରିକି ବସିଥିଲି ଆଉ।
ଆଇ ସାରଲେନି?
ହଁ ଖିଆ ସରିଛି। ଏ ଲଞ୍ଚ କରାହେଇନି। ଆଜି କିଏ ଘିଆ ହେଇଥିଲା ଉପମା, ମଟର ତକାରୀ। ଆଉ ଲଞ୍ଚ ଘରେ ହଁ।
ହୁଁ, ମ୍ୟାଡାମ୍ ଭଲ ବନେଇ ଦଉଛନ୍ତି, ସକାଳୁ ଆଉ।
ହୁଁ, ବନାଏ ମୁଁ।
ଆପଣ!
ସବୁ ରୋଷେଇବାସ ମୁଁ କରିଦିଏ! ମୁଁ ଘରେ ଥିଲେ, ମୁଁ କରେ।
ଅ ହ।
ମୋର ରୋଷେଇ ଟା ଗୋଟେ ଭାରି ଅଭ୍ୟାସ।
ହଁ।
ହୁଁ।
ଅଁ ବଢିଆ ଆଉ। ମ୍ୟାଡ଼ାମ୍ ବହୁତ ଲକି ତହାଲେ ଆଉ।
ହୁଁ ହୁଁ, ଆଉ।
ଆଉ କଣ କୁହନ୍ତୁ? ନାଇଁ ମୋର ଆଜି ଯେ ଲେଟ୍ ହେଇଗଲା। ମୋ ଝିଅ ଦେହ ଖରାପ ଅଛି, ଯଉ କହୁନ ଲି। କାଲିଠୁ ତାକୁ ପୁରା ଜର, ତାକୁ ଖରିକା ଖୁଣିକିଆ ଦେଖେଇ ଦେଖଇକି, ମାନେ ମୁଁ କାଲିଠୁ ଆଉ ମୁଁ ଖାଇନଥିଲି, ଲୁଗାପଟା ସବୁ ପଡିଥିଲା ଆଜି ସଫା କଲି। ଏ ଠାକୁର ପୂଜା ଏଇ ଜଷ୍ଟ, ଘଣ୍ଟେ ହେଲା ସାରିିକି ଆସିକି। ମାଛ ଆଣିଥିଲେ, ଯେ ମାଛ ହ, ଭାଜିୁଥିଲି। ରୋଷେଇ ଏବେ ଦେ ଲଞ୍ଚ ସେଇ ରେଡି୍ କରୁଥିଲେ ସବୁ ଭାତ ହେଲା। ଭାତ ସବୁ ଆଣିକି ମାଛ ଭାଜିଲି ଆଉ, ତରକାରୀ କରିବି ଆଉ। ଆ କଁ କରିଦେ?
ସବୁ ଶୁକ୍ରବାର କଣ ଆଇଁଷ ହଏ?
ଆମର ହଁ, ସବୁ ଶୁକ୍ରବାରେ ଆଉ ବୁଧବାରେ ଆଉ ସନଡେ। ଗୁରୁବାର ତ ହେନ୍ତି ଆଣାହୁଏନି? ଆଜ୍ଞା!
ଆଇଁଷ ବାରିବ ଆଉ
ହଁ ଏଇଟା ଗୋଟେ ବାର ଥାଏ ଏଇ ତିନିଟା ବାରରେ ଆମର ପ୍ରାୟ ଆଇଁଷ ସବୁବେଳେ।
ହୁଁ ହୁଁ ହୁଁ।
ଆପଣଙ୍କର ନାହିଁ କି?
ହଁ ଆମର ଆମ ଘରେ ବାପା ମା ଆଇଁଷ ଖାଆନ୍ତିନି।
ଟୋଟାଲ ନାଇଁ।
ନା ସେ ଆଉ ତ ପିଆଜ ରସୁଣ ବି ଖାଉନଥିଲେ।
ହଁ। ନାଇଁ ଆମର ଏଇ ତିନିଟା ବାର ହଁ ହଁ। ଆଉ ଘରେ ନ ଖାଇଲେ ଗୋଟେ ଭଲ ଲାଗିବ କି ଯାହାହେଲେ। ନା ଆମର ଘରେ ସମସ୍ତେ ସାର୍ ଖାଆନ୍ତି ଆମେ ବି ଝିଅ ହରିଆ ଖାଉ ଶାଶୁ ଶଶୁର ତ ସବୁବେଳେ ଆଇଁଷ ତାଙ୍କର।
ହୁଁଁ ହୁଁ ହୁଁ ହୁଁ ଆଚ୍ଛା।
ଆଉ ଆମେ ଏବେ ସାର ବି ଖାଉଥିଲେ ସବୁବେଳେ ଏଇ ମୁଁ ଆସିଲା ପରେ ସେ ଛାଡିଲେ ଗୁରୁବାରେ ବାରେ ଶନିବାର ଏଇଟାରେ ଖାଇଲେନି ଆଉ। ସପ୍ତାହକୁ ଦିଟା ବାର ଖାଉଛୁ ଆଜି ଖାଇବୁ ଆଉ ବୁଧବାର ଖାଇବୁ।
ଭଲ ନା ଭଲ।
ହୁଁ ଦିଟା ବାରରେ ଖାଉଚୁ ଆଉ। ନା ଆମର ଏ ଦିଟା ବର ଆଉ ଅନ୍ୟ ବର ରେ ଖାଉନୁ।
ଆଜି ରୋଷେଇ ବସରେ କଣ ମାଛ। ହୁଁ।
ମାଛ ଝୋଳ ହବ ଚିକେନ ରାତିକି ଆଣିବେ ଆଉ
ହୁଁ ବଢିଆ ଆଉ ଆଉ ତ ବାହାଘର ତୀର୍ଥ ଆଜି ବହୁତ।
ହଁ ଆଜି ବହୁତ ବାହାଘର ଅଛି ଏକରେ ବି ଅଛି। କହୁଛନ୍ତି ଏକ୍ ତାରିଖରେ ବହୁତ ବାହାଘର ଅଛି। ଆଉ ଆପଣଙ୍କର ଆଜି ଆଇଁଷ ନା ଆଇଁଷ ନାହିଁ।
ନାଇଁ ଆଜି ଆମ ଘର ପାଖରେ ଗୋଟେ ଭୋଜି ଅଛି ତ।
ବାଘର ଆଉ ଧୁମଧାମ ହେଇଥିବ ଆଉ ଅହ
ତେଣୁକରି ଆଜି ଆଉ ଆଇଁଷ କରି କିଛି ଲାଭନାହିଁ ରାତିରେ ଭୋଜି ଅଛି।
ହଁ ଖାଇଦେବେ ଆ ପାଖେରେ ଭୋଜି ହେଇଥିଲା ଆଉ ଇଛା ହବକି ଗୋଟେ କରିବା ପାଇଁ
ନାଇଁ ଆମ ଘରକୁ ଘର ଲାଗିଛି ନା।
ହଁ।
ଯେହେତୁ ରାତିରେ ଚିକେ ହଁ ରାତିରେ ଚିକେନ ମାଛ ତାଙ୍କର ମହୁର ଫର ହବ ଆଉ ଆଜି ଆଉ ଆଇଁଷ ଆମେ ଆଇଁଲୁନି।
ହୁଁ ହୁଁ ହଁ ଆଉ କଣ ଘର ପାଖରେ ଭୋଜି ଲେ ଆଉ ଆଣିବାକୁ କି ଆଣିବାକୁ ଇଚ୍ଛା ହବନି। ଆଉ କଣ କୁହନ୍ତୁ ଆପଣଙ୍କ ନେଟୱାର୍କ ଅଛି ତ। କଣ ହେଇଛି କି ସେ ଯୋଉ ସ୍କୁଲହେଇଥିଲା ପରଦିନ ବୁଝିଲେ ପରଦିନ ସ୍କୁଲ ଯାଇଥିଲା ଝିଅ। ସେ ଯୋଉ ସ୍କୁଲ ଯାଇଥିଲା କଣ ସାର୍ କଣ ସ୍କୁଲ କବାଟ ଟାକୁ ଟିକେ ପିଟି ଦେଲେ ବାଡିରେ। ହ୍ୟାଲୋ ଆପଣ ତା ଘରକୁ ଟିକେ ଯାଆନ୍ତୁ। ଆମର ନେଟୱାର୍କ ପ୍ରୋବ୍ଲେମ ରହୁଛି। ହଉ ନେଟୱାର୍କ ପ୍ରୋବ୍ଲେମ ରହୁଛି ବାହାରକୁ ଯାଆନ୍ତୁ ହଉ ଠିକ ଅଛି। ମୁଁ କହିଲି ଝିଅ ଯୋଉ ସ୍କୁଲ ଯାଇଥିଲା। ଝିଅ ସ୍କୁଲ ରେ ସାରେ କବାଟକୁ ଯୋଉ ଦୁଷ୍ଟ ହଉଥିଲା ପିଲା ସେ ପିଟି ଦେଲା ବାଡିରେ। ସେ ଯୋଉ ପିଟି ଦେଇଛନ୍ତି ଇ ଇଏ ଚମକି ପଡିଛି ଝିଅ ଝିଅ ଟିକେ ଚମକି ପଡିଛି ସେ ଯୋଉ ଚମକି ପଡଛି ତାକୁ ସେଇଦିନରୁୁ ଜର ବାନ୍ତି ମାନେ ସବୁଆଡୁ଼ ସବୁଆ଼ଡୁ ଟିକେ ହେଇଯାଇଛି ଆଉ ତାପରେ ଏଇଟା ବାହାରିଥିଲୁ ନେବା ପାଇଁ ମେଡ଼ିକାଲ ନେବା ପାଇଁ ଆପଣଙ୍କ ଏରିଆକୁ ବୁଝିପାରିଲେ। ଭୁବନେଶ୍ୱର ଭୁବନେଶ୍ୱର।
ଆଚ୍ଛା ଆଚ୍ଛା।
ନେବି ବୋଲି ବାହାରିଥିଲି ଯ ଯଦି ହୁଏ ବି ଯାଇପାରେ ମୁଁ ଉପରଓଳି ତାକୁ ମେଡ଼ିକାଲ ନେଇକି ତା ଦେହ ମାନେ ଯଦି ନ କମିଲା ନେ ବି ମୁଁ ସେଇଠିକି ନେଇକି ଯାଏ ଏଇ ଓଭର ବ୍ରିଜ ପାଖ ଜଣେ ସାର୍ ଅଛନ୍ତି ସେଠିକି ନେବାର ତାର ଭଲ ହେଇଯାଏ।
ଆଚ୍ଛା ଆଚ୍ଛା ସେ ଶିଶୁ ମନ୍ଦିର ସାର୍
ହଁ ସେ ତାଙ୍କ ନାଁ ଟା କଣ ମନେ ପଡୁନି ସେ ସାରଙ୍କଟି ନେଲା ମାନେ ତା ଦେହ ସବୁବେ ସୁସ୍ଥ ମୁଁ ଏଇଠି ପ୍ରାୟ ଯାଏ ନା ତାର ମାସକୁ ଥର କଫ ବାହାରେ ଯଉ ତା ଟିକେ କଫ ଶ୍ଵାସ ଅଛି ସେ ଶ୍ଵାସ କ କଫ ବାହାରିଲେ ମୁଁ ସେଇଠିକି ସବୁବେଳେ ପ୍ରାୟ ନେଇକି ଯାଏ ସାରେ ମୁଁ ନେଇକି ଯାଉ ରାତି ହଉ ଦିନ ହଉ ଯେତେବେଳେ ବାହାରିବ ଆମେ ନେଇକି ପଲଉ ସେଇଠିକି। ସେ ସାର୍ ବହୁତ୍ ପୁରୁଣା ମାନେ ଆମେ ଛୁଆ ଛୁଆ ହେଇଥିଲୁ ସେ ସାର୍ ଅଛନ୍ତି ଆଜି ଯାଏଁ ବି
ଆଚ୍ଛା ଆଚ୍ଛା ଆଚ୍ଛା।
ଭଲ ଆଉ ଆଉ କଣ?
ଆଉ ଆମ୍ବ
ଆମ୍ବ ହଁ ସରି ଆସିଲାଣି ଏବେ ଯୋଉରା ଆସୁଛି ସବୁ ବାହାର ଆମ୍ବ ଆସୁଚି। ହଁ ହ୍ୟାଲୋ ଆପଣଙ୍କ ନେଟୱାର୍କ ପ୍ରୋବ୍ଲେମ୍ ରହୁଚି। ବାହାରକୁ ଟିକେ ଯାଆନ୍ତୁ ହେରି।
ବାହାରକୁ ଆସିଲି ଠିକ୍ ଅଛି ତ ଏବେ ଶୁବିଲା ହାଲୋ।
ହଁ ମୁଁ କହିଲି ଆ ଆମ୍ବ ଆମର ସରି ସାରିଛି ଗାଁ ରେ ଯୋଉ ଆମ୍ବ ସରିଲାଣି।
ଏବେ ବାହାର ଆମ୍ବ ଆସୁଥିବ ଆଉ।
ଏବେ ସବୁ ବାହାର ଆମ୍ବ। ସାର୍ ନେଇକି ଆସିଛନ୍ତି ଆମର। ବାହାରେ ଆମ୍ବ ଟା ପୁଣି ମେଡ଼ିସିନ୍ ଦିଆଟା ନା କ୍ରାଭାଇଟି ପଚା ଆମ୍ବ ଉରା।
ଚାଟ।
ହ୍ୟାଲୋ। କାରବାଇଟି ପାଚିଛି ଯୋଉ ଆମ୍ବ ଟା ସେଟା ମାନେ କଣ କହିଲେ
ନା ବାଗ ନୁ ଏଟା।
ନାଇଁ ସେଇଟା ଏତେ ମାନେ ଟେଷ୍ଟ୍ ନଥାଏ ଦେଶୀ ଆମ୍ବ ଟା ଯାହେଲେ ଟେଷ୍ଟି ବାସ୍ନା।
ହୁଁ ହୁଁ। ଆଉ କାଲି ମ୍ୟାଡାମଙ୍କ ସାଙ୍ଗେ କଥା ହେଲେ ସବୁ ଘର ବିଷୟ? ମୁଁ ପା କରିକି କଲି। ମୁଁ ପା ପୋଟଳ ତରକାରୀ
ଆଉ ତାହେଲେ ପଠେଇଦେବ ଆମେ ଖାଇଦବା ଆଉ। ଓ ହୋ।
ଘରେ ଥିଲେ ରୋଷେଇ କରିଦିଏ।
ହଁ ଭଲ ନା ଆଉ।
ମିଶିକି ହେଲ୍ପ କରିକି କଲେ ଭଲ।
ହଁ। ନାଇଁ ମତେ ପ୍ରାୟତଃ ସବୁ ରୋଷେଇବାସ ଆସେ ଯେତେ ପ୍ରକାର ପିଠା ଅଛି ସବୁ ମୁଁ କରି ଜାଣିଛି।
ହଁ ପିଠା ବି।
ଯେତେ ପ୍ରକାର।
ପିଠା ବି ଆସେ କି ଆପଣଙ୍କୁ?
ହୁଁ ହୁଁ ଯେତେ ପ୍ରକାର ର ପିଠା ଆ
କଣ କହିଲେ?
ଯେତେ ପ୍ରକାର ପିଠା ଅଛି ମତେ କରି ଆ
ହଁ। ହଁ କି।
ହୁଁ।
ଆ ଭଲ ଆଉ ଯାଇ ହଉ ମ୍ୟାଡାମ ବଢିଆ। ଲକି ଆଉ।
ଯେତେ ପ୍ରକାର ପିଠା ହଉ ଯେତେ ମିଠା ମିଠି ହଉ । ପୁରା ଫୁଲ ଅଛି ପା।
ଫୁଲ ଅଛି କିନ୍ତୁ ଅପଡାଉନ ରହୁଛି ଆପଣଙ୍କର ବ ଆଉ ଦି ମିଣ୍ଟି ଶୁଣନ୍ତୁ ଆଉ ଦି ମିଣ୍ଟି। ଟିକେ ବାହାରକୁ ଯାଇ କଥା ହେଇ ପଡନ୍ତୁ ନହେଲେ କଟିଯିବ ଅଧାରୁ ଆପଣଙ୍କର ଅପଡାଉନ ଆସୁଛି ଭଏସ।
ଅ ତାହେଲେ ଏବେ ଶୁଭିଲା ଠିକି?
ଏବେ ଠିକ ରେ ଅଛନ୍ତି ଆପଣ କୁଆଡେ ପଳଉଛନ୍ତି ଫେରେ କଟି ଯାଉଛି ହଁ ମ୍ୟାଡାମଙ୍କର କାଲି ଏମିତି ହି କଟିଗଲା ଗୋଟେ କଲ। ମ୍ୟାଡାମ କହିଲେ ମୁଁ ପଦାକୁ ଯାଉ ଯାଉ କଟିଗଲା ମୋର।
ହୁଁ କଟିଲେ ଖରାପ ନା।
ଖରାପ ନ କଟିଗଲା ଅଧାରେ ରହିଯାଉଛି ମୋର ହଉନି ଆଜି।
ଆ ହଁ।
ମ୍ୟାଡାମଙ୍କର ହଉଛି ଆଜି କଲ।
ହଁ ହଁ ହବ। ତାର ଆଜି ହବ। ତା ଫୋନ୍ ରୁ ମ୍ୟାଡାମ କଣ ମ୍ୟାଡ଼ାମ ଏଇ ଝିଅକୁ ପଢ଼ଉଥିଲେ ଆଇଲେଣି ଏଇଠି ବସିଲେଣି। ହଁ।
ମ୍ୟାଡାମ କାହା ସହିତ କଥା ହେଲେ ନା ହେଇ ନାହାନ୍ତି? ହୁଁ ହୁଁ ଆଉ ରଥଯାତ୍ରା କୁ କୁଆଡେ ଯାଉଛ ନା
ହାଲୋ ରଥଯାତ୍ରା ତ ପୁ-ପୁରୀରେ ଭାରି ଗହଳି ସେ
ହୁଁ ହୁଁ ହୁଁ ଏଟା ତ ସତ କଥା।
ଗଲେ ମରିଯିବା ଏକାଥରେ।
ଆଉ ରଥଯାତ୍ରା ଯୋଉ ରସ ଯୋଉ ଭିଡ କୁହନ୍ତୁନି। ବହୁତ ରସ ମୁଁ କଉ ବର୍ଷ ଯାଏନି ରଥଯାତ୍ରା।
ନା ମୁଁ ମୁଁ ବି ଯାଇନି କେବେ।
ନା ମ ପୁରୀରେ ଯାଇଥିଲୁ ଆ ଆର ବର୍ଷ ଯାଇଥିଲୁ ରଥ ବ ଚ ଗଡା ହଉଥିଲା କି ଭଙ୍ଗା ହଉଥିଲା ଯେ ଯାଇଥିଲୁ ଟିକେ ଦେଖିକି ଆସିଲୁ ଯାହା ବାହାରେ।
ହୁଁ ହୁଁ।
ଆଉ ରଥଯାତ୍ରା କୁ ଯାଇ ହଉନି ଯୋଉ ରସ ହଉଛି ସାର୍ ମଙ୍ଗୁନାହାନ୍ତି କହୁଛନ୍ତି ଏତେ ରସରେ ଯିବାନି।
ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଖିଆ ତମର ଆପଣଙ୍କର ଲଞ୍ଚ କେତେବେଳୁ ଖିଆପିଆ କରିବେ?
ଆମର ଗୋଟେ। ସାଢ଼େ ଦିଟା ଦିଟା ସବୁଦିନ ପ୍ରାୟ ସାର୍ ଆସିଲେ ଆମେ ସାଙ୍ଗହେଇକି ଖାଉଚୁ ଗୋଟେ ରେ କିନ୍ତୁ ଷ୍ଟାର୍ଟ ହୁଏ ଛୁଆ ପିଲା ସବୁ ଖାଇଲାଣୁ ଗୋଟେ।
ହୁଁ ହୁଁ ଆଉ ଚାରିଟାବେଳିଆ ଟିଫିନ୍ ଟିଫିନ୍ ତିଆରି ହବ ନା ଦୋକାନ ବଜାର କିଣା ହେଇ
ଆମର କିଣା। ହୁଏ କେହି ଏମିତି ଖାଇବା ପାଇଁ ନାହିଁ ନା ଝିଅ ଆ ସ୍କୁଲ୍ ଆସିଲା ବେଳୁକୁ ପାଞ୍ଚ ଟା ହେଇଯାଏ ସେ ୟୁପି ମ୍ୟାଗି ପାସ୍ତା। ଏଇଟା ସବୁ ଖାଇ କରିଦେଲେ ଖାଇଦେବେ ତାପରେ ଟିୟୁସନ ଯାଆନ୍ତି ଭେରି ସାଙ୍ଗେ ସାଙ୍ଗେ ଖାଇକି। ଝିଅ ହେରିକା ତାପରେ ଆମେ ଯୋଉ ବୋଉ ତାଙ୍କର ଚାହା ସନ୍ଧ୍ୟାରେ ସେ ଚାହା ଟିକେ ପିଇବେ ବୋଉ ସନ୍ଧ୍ୟାରେ ଟିଫିନ୍ କରନ୍ତିନି। ସାର୍ କରନ୍ତି। ସାରେ ଯଦି କିଣି ଆଣିବେ ବରା ଆଳୁଚପ ନେଇ ଆସିଲେ ଖାଇ ଥାନ୍ତେ ନହେଲେ ଏମିତି ଘରେ ସେ ବନେଇବା ପାଇଁ କିଛି ନାହିଁ। ସେ ମନା କରନ୍ତି କହିବେ ନାଇଁ ମୁଁ ଏରା ମୁଁ ଏମିତି ଖାଏନି।
ଆମେ ମୁଁ ମ୍ୟାଡ଼ାମଙ୍କ ସାଙ୍ଗେ କଥା ହେଇ ପ୍ଲାନ୍ କରିକି ଆପଣଙ୍କ ଆଡ଼େ କେବେ ଯିବା ଆଉ।
ହଉ ହଉ ଆସିବେ ଆଉ। ହଉ ରଖୁଛି ଯାଆନ୍ତୁ।